ହାଲୋ ଆଜ୍ଞା ମ୍ୟାମ୍।
ନମସ୍କାର ମ୍ୟାଡ଼ାମ କେମିତି ଅଛନ୍ତି?
ମ୍ୟାମ୍ ନମସ୍କାର।
ଭଲ ଅଛନ୍ତି?
ଆଜ୍ଞା ଆପଣ କେମିତି ଅଛନ୍ତି?
ହଁ ମ୍ୟାଡ଼ାାମ ଭଲରେ ଚାଲିଛି ତ ଆଉ କଣ କରୁଚନ୍ତି ଆପଣ?
ଏଇଠି ବସିକି ଫୋନ୍ ଟିପୁଥିଲି ଆଉ କଣ କରିବି ଆପଣ କଣ କରୁଚନ୍ତି?
ମୁ ବି ସେମିତି କାମ ତାପରେ ଯେହେତୁ ସଣ୍ଡେ ଟିକେ ରହୁଛି ତ ବାକି ଦିନରେ ତ ପଢା ପଢି ହେଇ ପାରୁନି ତ ଯେହେତୁ ଗମେଣ୍ଟ ପିପରେସନ୍ ଚାଲିଛି ତ ଟିକେ ବାଲାନ୍ସ କରିବାକୁ ପଡୁଛି ସଣ୍ଡେ ଦିନ ଆଉ।
ଆଚ୍ଛା।
ଆଚ୍ଛା ଆପଣ କଣ କରନ୍ତି ମ୍ୟାଡ଼ାମ?
ନା ମୁଁ ଏବେ ଯାଇଥିଲି ବାହାରେ ବୁଲିକି ଖାଇ ପିଇକି ଆଇଲି ଏବେ ରୁମ ରେ ବସିଛି ଆଉ କଣ କରିବି ଆଉ।
ଆଚ୍ଛା କାହିଁକି ରୋଷେଇ କରୁନାହାନ୍ତି ଆପଣ?
ନା ରୋଷେଇ ଫୋଷେଇ ନାହିଁ ଆଜି ସଣ୍ଡେ ମାନେ ବାହାରୁ ଖିଆହବ।
ସଣ୍ଡେ ମାନେ ବାହାର ଖିଆ ହବ ଆଚ୍ଛା ଆଚ୍ଛା ଆଉ ସବୁଦିନ ରୋଷେଇ କରିକି ଖାଉଛନ୍ତି?
ନା ନା ସବୁଦିନ ବି ବାହାରୁ
ନାଇଁ ନାଇଁ ମ୍ୟାଡାମ ସବୁଦିନ ବାହାରେ ଖାଆନ୍ତୁନି ଦେହ ଖରାପ ହେଇଯିବ ନା ତପା ଜାଣିଛନ୍ତି ତ ବାହାରେ ଆଜିକାଲି ସବୁ କୋଉ ଭଳିଆ କଣ? ତେଲରେ କଣ? ସବୁ ରୋଷେଇ କରୁଛନ୍ତି ଆମକୁ ବି ଜଣ ନାହିଁ? ହଁ ଦିନେ ଅଧିକ ଆମେ ଟିକେ ଟାଇମ ମ୍ୟାନେଜ କରିପାରିଲେନି ଖାଇଦେଲେ ଚଳିବ।
ସେଇଟା ବି ଠିକ୍ କଥା କିନ୍ତୁ କଣ କରିବା ଅସୁବିଧା ତ।
ଆପଣ ଘରେ ରୋଷେଇ କରି ଖାଇବା ପାଇଁ
ଆଜ୍ଞା ରୋଷେଇ ବା ମୁଁ ଶିଖିନି। ଶିଖିଲେ ସିନା ଗୋଟେ ହେବ ଶିଖିବାକୁ ପଡ଼ିବ ଗୋ ୱାନ୍ ଇୟର ଲାଗିବ ମତେ ଶିଖିବା ପାଇଁ କି କଣ?
ନାଇଁ ମା ଏତେ ଟାଇଟା ଲାଗିବନି ଆପଣ ଟ୍ରାଏ କରନ୍ତୁ। ଅ ମତେ ଲାଗୁଛି ଯେତେବେଳେ ଦେଖିକି ୟୁଟ୍ୟୁବ ସୁଟୁବ ବି କରିବେ ଦେନ ଆପଣଙ୍କୁ ଗୋଟେ ସପ୍ତାହ ଭିତରେ ଆପଣ ଶିଖିଯିବେ।
ସେଇଟା ବି ସତ କିନ୍ତୁ ମୁଁ ଯଦି କୋଉଥିରୁ ଦେ ଦେଖିକ କରିଥିବି ମୁଁ ସେଠିରେ ମାରିଥିବି ରୋଷେଇ ଗୋଟେ କିଛି କୁକିଂ ର କିଛି ମାରିଥିବି
ହଁ।
କିନ୍ତୁ ମୁଁ ଆଉ ଅଲଗା କିଛି ହାଇଁ ଦେଖୁଛି ବି ବସିକି।
ଆଚ୍ଛା ଆଚ୍ଛା।
ମାଇଣ୍ଡ ଟା ଆମର ସ୍ଥିର ରହୁନି। ସ୍ଥିର ରହିଲେ ସିନା ମୁଁ କଣ କରିବି କୌଣସି ଗୋଟ ଏ ଜିନିଷରେ ମୋର କନସେଟ୍ରେଟ୍ ହଉନି।
ଆଚ୍ଛା ଆପଣ କହୁଛନ୍ତି ଗୋଟେ ଜିନିଷ ଯଦି ଆପଣ ଟ୍ରାଏ କରୁଛନ୍ତି ଚାରିଆଡେ ମନଟା ଯାଉଛିେ ଏଇଆା ତ
ଆଜ୍ଞା।
ତାହେଲେ ତ ସେମିତି ହେଲେ କୌଣସି କାମ ଟା କମ୍ପ୍ଲିଟ ବି ହଉନଥିବ ଆପଣଙ୍କର?
ନା ହଉଛି କିନ୍ତୁ ମିନିମମ୍ଟା ହେଉଛି ଆଉ ମ୍ୟା ମାକ୍ସିମମ୍ ଟା ଟିକିଏ ହେଇଯାଉଛି ଏପଟ ସେପଟ ମାନେ ହେଉଛି କିନ୍ତୁ ଟାଇମଲି ନହେଲେ ବି ହେଉଛି ହେଲେଟା ଟିକେ ଏପଟ ସେପଟ ହେଇଯାଉଛି ଆଉ
ଆଚ୍ଛା ମାନେ ସେ ଜିନିଷ ଟା ଯୋଉ କହୁଛନ୍ତି ଆପଣ ମୋତେ ଟିକେ ବୁଝାନ୍ତ ଭଲଛନ୍ତି କି ମୁଁ ବୁଝିପାରୁନି। କି ଆପଣ ଯୋଉ କହୁଛନ୍ତି ଚାରିଆଡେ ମନ ଟା ଯାଉଛି ମନେକର ଆପଣଙ୍କୁ ଏବେ ପଢିବାର ଅଛି। ଠିକ ଅଛି ଆପଣ ବହି ଖୋଲିକି ବସିଲେ ତ ଗୋଟେ ଜିନିଷ ଆପଣ ମ୍ୟାଥରେ କିଛି ଗୋଟେ କରୁଥିଲେ ଆପଣ ବୁଝିପାରିଲେନି ତାକୁ ୟୁଟ୍ୟୁବ ରେ ସର୍ଚ୍ଚ କରୁଛନ୍ତି ଠିକ ଅଛି ସେଇଟା ଦେଖୁ ଦେଖୁ ପଣ ଆଉ କିଛି ଦେଖୁଛନ୍ତି ତାପରେ ପୁଣି କଲ୍ ଆସୁଛି କି ତାପରେ ପୁଣି ଅଲଗା କୁଆଡେ ପଳବା ପାଇଁ ଇଚଛା ହଉଛିଇ ଟାଇପ ର ହଉଛି
ହଁ ମ୍ୟାମ୍ ସେଇଭଳିଆ ହିଁ ହଉଛି ଏଇଟା ହିଁ ହଉଛି। ପର୍ଟିକୁଲାର ଏଇଟା ହିଁ ହେଉଛି।
ଆଚ୍ଛା ତାହେଲେ ମତେ ଲାଗୁଛି ମୁ ଆପଣଙ୍କର ଜିନିଷଟା ସେମିତି ରେ ଜାଣିଦେଲି ବିନାଡ ନା କଣ, ଆଛା ଦେଖନ୍ତୁ ମାଡାମ୍ ଯଦି ଆପଣ ଆପଣଙ୍କୁ ଲାଗୁଛି କି ଆପଣ ଗୋଟେ ଜାଗାରେ ମାନେ ଟାଇମ ଦେଇ ପାରୁନାହାନ୍ତି ଚାରିଆଡେ ଏ ମାନେ ସବୁ ଚାରି ଚାରିଆଡେ ଏମିତି ବି ଯଦି ଚାରିଟା ଜିନିଷ ଆମେ ଦେଖିବା ତ ଗୋଟେ ଜିନିଷ ବି ଆମର କମ୍ପ୍ଲିଟ୍ ହବନି। ହେଲା ଯଦି ସେମିତି ନ ହଉଛି ଯଦି ଚା ତା କାମ ଆପଣଙ୍କୁ ଆଟ ଏ ଟାଇମ୍ ଦିଆଯାଉଛି ଫ ଆପଣ ମାଇଣ୍ଡକୁ ଆସୁଛି ଚାରିଟା ଜିନିଷ ଫାଷ୍ଟ ଭାବନ୍ତୁ ତୁ ମୋର ଗୋଡ ପ୍ରାୟୋରିଟି ମୋର ଏବେ ପାଇଁ କଣ ଦରକାର ସେଇ ହିସାବରେ ଆପଣ କାମ କରନ୍ତୁ।
ସେଇଟା ବି କରୁଛି ମୋର ବେଷ୍ଟ ଦେବା ପାଇଁ ସବୁବେଳେ ଟ୍ରାଏ କରୁଛି। କିନ୍ତୁ ସେ ମଝିରେ ମଝିରେ କଣ ଟିକିଏ ହେଇଯାଉଛି ଆଉ ମୁଁ କଣ କରିବି।
ଆଚ୍ଛା ଏମିତି କିଛି ଇସୁ ଅଛି କି କି ଆମ ଚାହୁଁଛି କି ଗୋଟେ ଜିନିରେ ପୁରା ହଣ୍ଡେଡ ଦେବି ଆଉ ମାନେ ପୁର ବଷ୍ଟ ରୁ ବ କରିବି ସେମିତି ଟାଇପ ର ଆସୁଛି ମାଇନ୍ଡକୁୁ
ହଁ ଆସୁଛି ଆସୁଛି ନାଇଁ ମୁଁ କରୁଛି ହିଁ ସେଇଟା ମୁଁ ଯୋଉଟା ଚାଲେ ସେ ଗୋଟେ ଟରେ ହିଁ ଚାଲେ ବାାଇଁକି ମଝିରେ ମଝିରେ ଟିକିେ ଯଦି ଅନ୍ୟ କାହା ସାଙ୍ଗରେ ଯଦି ଗୋଟେ ସେଇ ରିଲେଟେଡ଼୍ କନଭରସେସନ୍ ହେଇଯାଉଛି ତ ଗୋଟେ ଅଟୋମେଟିକ ଗୋଟେ ଚାଲିବ ମାନେ କନ୍ଭରସେସନ୍ ସ ସଏ କିଛି ନା ମତେ କହିବ ମୁଁ କିଛିଟା ତାକୁ କହିବି ତ ମାଇଣ୍ଡ ଗୋଟେ ଟାଇପ୍ର ଡାଇଭର୍ଟ ହେଇଯାଉଛି
ଆଚ୍ଛା ଆଚଛା ନା ଯଦି ସେମିତି ବେଳେ ବେଳେ ହଉଛି ଚଳେଇ କାହିଁ ଆମେ ବି ମଣିଷ ବେଳେ ବେଳେ କାହା କଥା ଶୁଣିକି ବି ମାଇଣ୍ଡକୁୁ ବି ମାନେ ବହୁତ ଜ ଆସେ କିନ୍ତୁ ଯଦି ରେଗୁଲାରଲି ହେଉଛି ତାହେଲେ ଆପଣ ସେ ଜିନିଷଟା ମାନେ ଟ୍ରାଏ କରନ୍ତି କି ପ୍ରାୟଟ ମାନେ କେଉଁଟା ମୋର ବେ ସଏ ଆଗ ଦରକାର ସେଇ ହିସାବରେ ସେ କାମଟା କରନ୍ତୁ ଧୀରେ ଧୀରେ ସେ ଲାଇନ ଅପ୍ ହେଇଯିବ।
ଆଜ୍ଞା ଆ ମୁ ଟ୍ରାଏ କରୁଛି
ହଁ ମ୍ୟାଡ଼ ଟ୍ରାଏ କରନ୍ତୁ ନହେଲେ ଆପଣ କଣ କହିଲି ହଁ ହଁ
ଖାଈ ସରିଲେଣି।
ସକାଳେ ଖାଇଛି ବଟ ଏବେ ଲଞ୍ଚ ଖାଇନି, ଲଞ୍ଚ ତ ଖାଇଲା ବେଳକୁ ଦିଟା। ବାଜିଯିବ ନା ଆପଣ ଖାଇସାରିଲେଣି?
ନାଇଁ ମ, ମୁଁ ବି ସେ ସକାଳେ ଖାଇଥିଲି ସକାଳେ ମାନେ ନଅଟା ବେଳେ ଖାଇଥିଲି। ନଅଟା ଦଶଟା ବେଳେ ଖାଇଥିଲି ଲଞ୍ଚ ବି ଖାଇନି ଖାଇବି ଆଉ। ସାଢ଼େ ନଅଟା।
ସାଢେ ନଅଟାରେ ଉଠିଲ ନଅଟାରେ କେମିତି ଖାଇଲେ।
ନଅଟାରେ ନୁହଁ, ମାନେ ନଅଟାରେ ଉଠିଥିଲି ଆ। ଟିକି ଫୋନ୍ ଟିକେ ଫୋନ୍ ଫୋନ୍ ଟିପିଦେଲି ଉଠିଲା ବେଳକୁ ସଢେ ନଅଟା ତାପରେ ଏକାଥରେ ଗାଧୋଇ ଏଧ ଗଲି ଖାଇବା ପାଇଁ ଖାଇକି ଏବେ ଆସିଲି ଏଗାରଟା ପାଖାପାଖି। ହଁ ଖାଇକି ଆସିକି ବସିଛି ଆଉ ଏଇ ଫୋନ ଟେ ଦେଖୁଥିଲି ଆଉ।
ଖାଇବା ଟ ଆପଣ ଯାଇକି। କିଏ ଡାଇରେକ୍ଟ ଲଞ୍ଚ ରେ ଖାଇ ଦେଇେଇଛନ୍ତି।
ମୁଁ ସେ ଭାବୁଛି ମ୍ୟାମ ଲଞ୍ଚ ରେ ଯାହାବି ଆମେ ବନେଇଛୁ ଖାଇବା ପାଇଁ ପୁ ତାହେ ସାର୍ ନଷ୍ଟ ହବନି ତ ଖାଇବେରିଆନି। ଆମେତ ବହୁତ ଖାଇଦେଇ ଆସିଛି। ଦେଖିବା ଟ୍ରାଏ କରିବା ଖାଇଦେବୁ ଆଉ ନହେଲେ ନଷ୍ଟ ହେଲେ ଆମକୁ ବାଧିବ।
ନଷ୍ଟ କରନ୍ତୁନି ଯେହେତୁ ବନେଇଛ ତାକୁ ଖାଆନ୍ତୁ ଆଉ ତେବେ ଟ୍ରାଏ କରନ୍ତୁ ସ ସକାଳ ଖାଇବାଟା ସେ ଦଶଟା ସାଢେ ଦଶଟା ଭିତରେ ସାରିଦେଲେ ଆମକୁ ଲଞ୍ଚଟି ବାରଟା ମାନେ ସାଢେ ଗୋଟେ ଦିଟା ବେଳକୁ ଭୋକ ଲାଗିବ ନହେଲେ ଯଦି ଆମେ ଏ ଏବେ ଖାଇବାଲ ମାନେ ସ ସକାଳ ଖାଇବା ଟା ତାହେଲେ ଲଞ୍ଚ ମତେ କଲା ବେଳକୁ ବୋଧେ ଛଅଟା ବାଜିଯିବ।
ମ୍ୟାମ୍ ସେଇଟା ହୁଏ ବେଳେ ବେଳେ। କିନ୍ତୁ ସଣ୍ଡେ ତ ସେମିତି ନାହିଁ ମୁଁ ନଅଟା ଭିତରେ ଖାଇଦିଏ ହଁ। ସଣ୍ଡେ ତ ସେଇଥିପାଇଁ କାଲି ଟିକେ ଲେଟ୍ ରେ ଶୋଇପଡିଥିଲି। ଉଠିଲା ବେଳକୁ ଲେଟ୍ ହେଇଗଲା।
ଆଛା ଆଛା।
ଓ ତାପରେ ବି ଇଚ୍ଛା ହେଲା ଟିକେ ବାହାରେ ଯାଇଁ ଖାଇବା ପାଇଁ ପଳେଇଲୁ ଖାଇଦେଇ ଆଇଲି ଆଉ।
ହଁ ସେମିତି ଦିନେ ଦିନେ ହେଲେ ଚଳିବ। ତାପରେ ଯେହେତୁ ଆମ ମାଇଣ୍ଡ ରେ ଗୋଟେ ରହିଯାଉଛି କାଲି ସଣ୍ଡେ। ତ ମାଇଣ୍ଡ ଏମିତିରେ ବି ରିଲାକ୍ସ ତ କହ ପାଞ୍ଚ ଘଣ୍ଟା ଜାଗାରେ। ସେଇଟା ପାଞ୍ଚ ଘଣ୍ଟା ଜାଗାରେ ଛଅ ଘଣ୍ଟା ହେଇଯିବ।
ଆଜ୍ଞା।
ଆଉ
ହଁ ଆପଣ କଣ ରୋଷେଇ ବୋଷେଇ କରଛନ୍ତି ନା କଣ ଖାଇବେ?
ହଁ ହଁ ରୋଷେଇ ସ ରୋଷେଇ ସରିଗଲାଣି ପୁରା ହେଲଦି ଫେଲଦି। ଖାଇବା ବନେଇ ଦେଇଛି ଭାତ, ଡାଲମା, କଲରା ଭଜା। ଆଉ ଆମର ଛତୁ ଭାଜି ଦେଇଛି ଖାଇବୁ।
ମ୍ୟାମ୍ ଛତୁଟା ଠିକ୍ ଅଛି। କଲରଟା କେମିତି ଖାଇବେ?
କଲରା ମୋର ଫେଭରାଇଟ୍ ମୁଁ ଜାଣିଛି ମାନେ ପ୍ରାୟ ଲୋକଙ୍କୁ ଭଲ ଲା ଡେଲି ମତେ କିନ୍ତୁ ବହୁତ ଭଲ ଲାଗେ। ମୁଁ କଲରା ଟା ଏଇଥିପାଇଁ ଖାଉଛି। କଲରା ଟା ଏଇଥିପାଇଁ। ଖାଉଛି କାହିଁକି ନା ସା ଯେହେତୁ ଆମେ ମାନେ ବାହାରକୁ ମାନେ ଯେହେତୁ ଆମେ ଜବ୍ କରୁଚୁ ବାହାର। ଯିବାକୁ ପଡୁଛି ତ ସବ ଛଅ ପାଞ୍ଚ ଦିନ ଯାକ ଖିଆ ହଉନି କଲରା। ସେଥିପାଇଁ ଶନିବାର, ରବିବାର ଟିକେ କଲରା ଆଡ କରିବାକୁ ପଡୁଛି ଆଉ।
ନା ଆପଣ ତ ଭେଜିଟେରିଆନ୍ କୁ ପୁଣି କଲରା ମୁଁ ବେହୋସ ହେଇଯିବି ଶୁଣିକି ଆପଣଙ୍କ କଥା। କଣ ଭେଜ କେମିତି ଖାଉଛନ୍ତି ଏ ଏତେ ସାରା ଏସ୍ ଡେଲି ଡେଲି ଭେଜ୍ କେମିତି ଖାଉଛନ୍ତି?
ଭେଜ ଅ ମାନେ କଣ ନା ମୁଁ ଯେତେବେଳେ ଥି ଥ୍ରୀ କ୍ଲାସ୍ ପଢ଼ୁଥିଲି ସେଇ ଟାଇମିଂ ରୁ ହିଁ ମାନେ ଛାଡ଼ି ଦେଇଛି ଚିକେନ ମାନେ ସେ ଚିକ୍ କେନ ହଉ ମାଛ ହଉ ସେ ଯାହା ଦେଲେ ଖାଇଲେ ବି ମୋର ଅଟୋମେଟିକ୍ ସବୁ ବାନ୍ତି ବାନ୍ତି ହୋଇଯାଏ ତ ସେ ସେଇ ଦିନଠୁ ମତେ ଗୋଟେ ଇଏ ପଳେଇ ଆସିଲା ତ ମୁଁ ସେ ସେବେଠୁ ଆଉ ଖାଉନି। ତ ଯେହେତୁ ସେବେଠୁ ଖାଉନି ତ ନା ସେ ନ ଖାଇଲେ କେ କେତେ ଖାଇଲେ କେତେ ଆଉ କିଛି ଏମିତି ଲାଗୁନି। ଅ ଭେଜ ରେ ବି ବହୁତ ସାରା ଅପସନ ଅଛି ଯେମିତି ମତେ ମସରୁମ ବହୁତ ଭଲ ଲାଗେ। ଆଉ ପନିର ଏମିତି ବେଳେ ବେଳେ ଖାଇ ପାରିବି ତ ବହୁତ ଭେଜିଟେବୁଲ ବି ମସରୁମ୍ ତମର ଫେଭରାଇ ଆଚ୍ଛା।
ବହୁତ ଡେଲି ଦେଲେ ବି ମୁଁ ଡେଲି ଖାଇବି ମାନେ ମୁଁ ନନ ଭେଜ କୁ ବି ସ୍କିପ୍ କରିଦେବି। ମସରୁମ୍ ଟା ମୋର ସେତିକି ଫେବରାଇଟ୍ ମାନେ ଭେଜ ଏ ସବୁ ଜିନିଷ ପନିର ଏତେ ବି ମତେ ଭଲ ଲାଗେନି କିନ୍ତୁ ଚିଲି ଆଇ ତମେ ହେଲେ ଚଳିବ। ଖାଇ ଦିଏ ନର୍ମାଲି ଯଦି ପନିର୍ ତରକାରୀ ଫରକାରୀ ହେଲେ ଏତେ ମତେ ଭଲ ଲାଗେନି। ହଁ ସବଜି ବଲ ଲାଗେନା। କିନ୍ତୁ ମସ୍‌ରୁମ୍ ଯାହାହେଲେ ଭଜା ହେଲେ ବି ଚଳିବ ଅ ମତଲବ ତରକାରୀ ହେଲେ ବି ଚଳିବ। ଆଉ ମସରୁମ୍ ରେ ଯେତେ ଆଇଠମ୍ କରିବ ମୁଁ ସବୁ ଖାଇଦେବି।
ଓଡିଆ ଷ୍ଟାଇଲ୍ ରେ ଯୋଉ ତରକାରୀ କରନ୍ତି ଛ ତୁ ତରକାରୀ ଟା ଇଏ ଟେକି ଯୋଉ ହଁ ହଁ ସିଏ ତ ଆଉ ଟି କିଏ ବଢିଆ ଲାଗିବ।
ହଁ ସେଇଟା ବି ବେଶୀ ବଢିଆ ଲାଗେ ଆଉ ଗୋଟେ ମ୍ୟାମ ମସ୍ ରୁମ୍ ଆପଣ କେମିତି ଭାଜିଚନ୍ତି ମାନେ ସାଧା ଖାଲି।
ହଁ ସାଧା ସାଧା ନାଇଁ ତରକାରୀ ନାଇ ଭଜା ମାନେ ଭାଜି ଦେଇଚି।
ମା ଆଳୁ ଆଉ ବାଟଣ ପକେଇକି ମାନେ ଯୋଉ ମସ୍ ଲା ଦେଇକି କରିବେ ବଢ଼ିଆ ଲାଗିବ ସେ ଆଉରି ମତଲବ ଟିକେ ରାଗ ରାଗ ଲାଗିବ ଭଲ ଲାଗିବ। ଖଟା ବି ସେଥିରେ ପକେଇ ପାରିବେ ମତଲବ ଟମାଟୋ ବି ପକେଇଲେ ହେଇଯିବ ଟମାଟୋ ତ ପକଉଥିବେ। ନା ଅମ୍ବୁଲ ବି ପକେଇଲେ ଭଲ ଲାଗିବ ଆମ ଘରେ ସେଇଭଳିଆ ହୁଏ ତ ମୁଁ ଦେଖିଚି।
ହଁ ମୁଁ ବି ସେଇ ଟାଇପ୍ ର ହିଁ କହୁଚି ସେଇଟା ହିଁ ବେଶୀ ଭଲ ଲାଗେ ଖାଇବା ପାଇଁ। ଆପଣ ପଖାଳ ଭାତ ସତ ଖାଇପାରିବେ ଗରମ ଭାତ ସତ ଖାଇପାରିବେ। ହଁ ରୁଟି ହେଲେ ଟିକେ କାହାକୁ ଭଲ ଲାଗେ କାହାକୁ ନ ଭଲ ଲାଗେ କିନ୍ତୁ ଭଲ ଲାଗେ ମତେ ଭଲ ଲାଗେ।
ମତେ ବି ମ୍ୟାମ ବଢିଆ ଲାଗେ ଛତୁ ପୁରା ଫୋବରାଇଟ୍।
ଆଚ୍ଛା ଆପଣ ଭେଜ୍ ଖାଆନ୍ତି ନା ନନ୍ ଭେଜ୍ ଖାଆନ୍ତି?
ସେମିତିରେ ତ ମୁଁ ପୁରା ପିଓର ନନ୍ ଭେଜ୍। କିନ୍ତୁ ଭେଜ ବି ଖାଏ ମୁ କଇଲି ମ୍ୟାମ୍। ସେମିତିରେ ମୁଁ ବହୁତ ନନ୍‌ଭେଜ୍ ହିଁ ଖାଏ। ମାନେ ଭେଜ୍ ଟୁ ନନ୍‌ ଭେଜ୍‌ କୁ ବେଶୀ ପ୍ରିଫର୍ କରିବି ମୁଁ।
ଆଚ୍ଛା ମାନେ ଭେଜ୍‌ ଟୁ ମାନେ ଆପଣ ନନ୍ ଭେଜ୍ ଖାଇବାକୁ ପସନ୍ଦ କରନ୍ତି। ଆଛା ଯଦି ଆପଣଙ୍କୁ ଗୋଟେ ଅପ୍ ସନ ଦିଆଯିବ। ହଁ ହଁ।
ଓଡ଼ିଆ ଘରେ ଜନ୍ମ ହୋଇଚେ।
ଆଜ୍ଞା।
ସେଥିପାଇଁ ତ ଭେଜ୍ ଖାଇବାକୁ ପଡ଼ୁଚି ଆଉ ମୁଁ ଖାଲି ସୋମବାର ହିଁ ଭେଜ୍ ଖାଉଚି ଆଉ ସବୁଦିନ ନନ୍ ଭେଜ୍ ଖାଉଚି। ସବୁଦିନ୍।
ସବୁଦିନ ନନ୍ ସେମିତି ଯଦି ଓଡିଆ ଘର କଥା ଆପଣ କହୁଛନ୍ତି ତ ମଙ୍ଗଳବାର ବି ବାରନ୍ତି। ମଙ୍ଗଳବାରେ ବି ଖାଇବା କଥା ନାଇଁ ଆଉ ପ୍ରାୟ ଘରେ ତ ରବିବାର ବି ଖାଆନ୍ତିନି ଶନିବାର ବି ଖାଆନ୍ତିନି।
ଆଜ୍ଞା ନା ମୁଁ ଏବେ ବା ବାହାରେ ରହୁଚି ତ। ଏବେ ମୁଁ ଖାଇଦଉଚି ଘରେ ଥିଲେ କଣ ଖାଇଥାନ୍ତିି ଘରେ ଥିଲେ ଫୁନ୍ ଦେ ମାନେ ସିଡୁଲ ହିସାବରେ ହେଇଥାନ୍ତା ଖାଇବା। ମାନେ ଥ୍ରୀ ଡେଜ୍ ନନ୍ ଭେଜ୍ ଆଉ ଥ୍ରୀ ଡେଜ୍ ଭେଜ୍ ତ ଏଇଆ ଆଉ।
ଆଛା ଆପଣଙ୍କୁ ଯଦି ଗୋଟେ ଅପସନ୍ ଦିଆଯିବ। କି ମସରୁମ୍ ଦିଆଯିବ ଚିକେନ ଦିଆଯିବ ଆଉ ଆମର ଅଣ୍ଡା। କୋଉଟା ଖାଇବା ପାଇଁ